ହାଲୋ ହାଲୋ ମ୍ୟାଡ଼ାମ ନମସ୍କାର।
ହଁ।
ହଁ କଣ କରୁଛନ୍ତି?
ଏଇ ବସିଥିଲି।
ଆଉ କାମସରିଲାଣି।
ହଁ କାମ ସଇଲାଣି।
ଖାଇସାଇଲେଣି।
ହଁ ଝିଅ ଖାଇକି ଖେଳୁଛି ଶୋଇନି।
ଘରଲୋକ ଶୋଇଲେଣି।
ହଁ ଶୋଇଲେଣି ସମସ୍ତେ ଖାଇକି ଶୋଇଲେ। ଆଜି ଭାତ ଡାଲି ହେଇଥିଲା ଆଉ ଭଜା କରିଛି ଏନା ଛତୁ ଭାଜିଲି।
ଖାଇସାରିଲଣି।
ଆଁ।
ତମେ ଖାଇସାରିଲଣି?
ହଁ।
ହଁ ଆଉ କଣ କୁହନ୍ତୁ ଆପଣଙ୍କର ବା ହଁ ସାନ ଝିଅ ଶୋଇଲାଣି।
ଉଁ ଆଉ ବଡ଼
ଝିଅ ଶୋଇଲାଣି। ନାଇଁ ସାନ ଝିଅ ଶୋଇଲାଣି ବଡ଼ ଝିଅ ଶୋଇନାହିଁ ଖେଳୁଛି। ଆଉ ଏମିତି ଆଉ ଭାଇ ଡ୍ୟୁଟି ପଳେଇଲେଣି।
ତାଙ୍କ ଡିଉଟି କେତେବେଳେ କି?
କଣ କହିଲେ?
ଡ୍ୟୁଟି କେତେବେଳେ?
ଡିଉଟି ପରା ଗୋଟାଏରୁ ନଅଟା।
ଅହ।
ହ ଆଉ ତମ ଝିଅକୁ ସବୁ ପାଠ ପଢ଼ିନି ନା?
ନା ସେନାକ ଛୋଟ ଏନାକ ଦି ବର୍ଷ ହେଇନି ଆଉ ପାଠ ପଢ଼ିବ
ଆଉ ତା ନା କୋଉଠି ଲେଖିଛ ବୋଲି ଏମିତି ଭାବିଛ ଗୋଟେ
ସିଏ ଲେଖାଇବ ଇଂଲିଶ ମିଡ଼ିୟମରେ ଆମର ଘଷିପୁରା ଯାଇକି ଅଛି ଗୋଟେ ଶାଳପଡ଼ାରେ।
ହୁଁ
ଇଂଲିଶ ମିଡ଼ିୟମ୍।
ସେଇଠି ଲେଖିବେ ନା।
ହୁଁ। ଆଉ ତମ ଖାଇସାରିଲଣି?
ଆଉ ଘରକୁ ଫୋନ୍ କରିଥିଲେ?
ହଁ ଘରକୁ ଫୋନ୍ କରିଥିଲି। ମୋ ବୋଉ ସହିତ ସକାଳେ କଥା ହଉଥିଲି ଦଶଟା ସାଢ଼େ ଦଶଟା ଭିତରେ କଥା ହେଉଥିଲି।
ଉ ଆଉ ତାହଲେ ବୁଲିବ ଏଇନେ। ହଁ ଫୋନ୍ କରିଥିଲି ତ ହଁ ବୋଉ ନଥିଲା ଗୋଟେ ଜାଗାକୁ ଯାଇଥିଲା।
ଗୋଟେ ଜାଗାକୁ ଯାଇଥିଲା। ଓ ହୋ।
ଝିଅ ଥିଲା ଆଉ ସେ ଫୋନ୍ କରୁଥିଲା ଯେ ଝିଅ ଥିଲା ସେ ସିଲେଇ କରୁଥିଲା। ମୁଁ କହିଲି ଆଉ ବୋଉ ଆସିଲେ ଫୋନ୍ କରିବୁ କହିଲେ ହଉ ବୋଉ ଆସିଲେ ଫୋନ୍ କରିବି ଆଉ।
ହଁ ମୁଁ ବି ସେଇ ଫୋନ କରିଥିଲି ଯେ ସେ ସିଲେଇ ବି କରୁଥିଲା ବୋଉ ଥିଲା ଘରେ। କୁଆଡେ ଯାଇଥିବେ ଆଉ?
ହ ହଁ ଆଉ ମୁଁ କହିଲି କାଲି ଯାଇଥିଲ ବୁଲିବୁଲାକି ଆଇଲ।
ହଁ କାଲି ଯାଇଥିଲୁ ବୁଲି ବୁଲାକି କିଣିକିଣାକି ଆଣିକି ଆଇଲୁ ନା କିଣିଲୁ ଆଉ ଏଇ ଶାଢ଼ୀ ଗୁଡ଼ାକ କିଣିକି ଆଣିଲୁ ଆଉ।
ରଜରେ ଯାଇଛ ପୁଣି ଭଲ ସପିଙ୍ଗ କରୁଛ ଆଉ ନୁହଁ।
ହଁ। ଏଇ ଶାଢ଼ୀ ଆଣିକି ଆସିଲୁ ଜଣଙ୍କୁ ଦବ ଇଏ ବି ଅଛି ଯିବାରେ ଜଣଙ୍କ ଘରକୁ। ତାଙ୍କୁ ଶାଢ଼ୀ ଦବାର ଅଛି।
ହୁଁ।
ଓହୋ।
ସାଢି ଦ ମୁଁ
ହଉ ଆପଣ କଣ କୁହନ୍ତୁ? ପାଠ ବିଷୟରେ ଜଳ ବିଷୟରେ ଜଳ ବିନା ଆମେ କଣ କରିପାରିବାନି ଟିକେ କୁହନ୍ତୁ?
ଜଳ ବିନା ଆମେ କଣ କରିପାରିବା କି କିଛି ବି ନୁହେଁ ତ ନିଜେ ତ ବଞ୍ଚିପାରିବାନି।
ଆଜ୍ଞା ଜଳ ବିନା ଯେମିତି କି ଆମେ ରୋଷେ କିଛି କରିପାରିବାନି। ମାନେ ଜଳ ବିନା ଆମେ ବଞ୍ଚିବିି ପାରିବାନି।
ନା ବଞ୍ଚିବି ତ ପାରିବାନି।
ଓ କାଶମାରେ ବି କସ କରିପାରିବେନି।
କଣ?
ଓ ଚାଷୀ ମାନେ। ଚାଷୀ ମାନେ ଚାଷ କରିପାରିବେନି ଗଛ ହଁ। ହଁ ଗଛ ଲତା ବଞ୍ଚି ସେ କରିବନି।
ନା କୌଣସି କୌଣସି ବି କାମ ହେଇପାରିବନି।
ଜଳ ବିନା ଅଧୁରା। ଜଳ ନଥିଲେ ମାନେ ଜୀବନ ହଁ। ହଁ ଜଳ ନଥିଲା ମାନେ ଜୀବନ କିନ୍ତୁ ଆଉ ଗୋଟେ ହୁଁ ହୁଁ ଆଉ କଣ ଧର ଆମ ଆମେ ଯେମିତି ଛୋଟ ଛୁଆଙ୍କୁ ପଢଉଛେ ସଜୀବ ଆଉ ନି। ନିର୍ଜୀବ ବିଷୟରେ ଛୋଟ ଛୁଆଙ୍କ ଫଟ ଫଟ ହଁ ସଜୀବ କାହାକୁ କାହାକୁ କୁହାଯାଏ ଯେମିତି କି ସଜୀବ କହୁନାହାନ୍ତି କହୁନାହାନ୍ତି ବୁଝାନ୍ତୁ। ଆଜ୍ଞା। ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ।
ହଁ ଆମକୁ
ସଜୀବ କହିବାକୁ ଗଲେ ଗଛକୁ କୁହାଯିବ ଜୀବଜନ୍ତୁକୁ କୁହାଯିବ ମଣିଷଙ୍କୁ କୁହାଯିବ। ଆଉ
ଯଉ ମାନେ
ଯୋଉମାନଙ୍କର ହଁ ଯଉନାସି କୌଣସି ଜୀବଜନ୍ତୁ ହଉ
ଯୋଉ ମାନଙ୍କର ଥାଏ ତାଙ୍କ ମାନଙ୍କୁ ସଜିବ କୁହାଯାଏ।
ଯାହାର ଜୀବନ ଥାଏ ଯିଏ ଛୋଟରୁ ବଡ଼ ହୋଇଥାଏ। ହୁଁ ଉ।
ଆ ଯୋଉ ମାନଙ୍କର ଜୀବନ ନାହିଁ ସେମାନଙ୍କୁ ନିର୍ଜୀବ ନାଇଁ କି।
ଯାହାର ଜୀବନ ନାହିଁ ଯେ ଛୋଟରୁ ବଡ଼ ହେଇ ପାରୁନି ବିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାଁନ୍ତି ତାକୁ ହିଁ କୁହାଯାଏ କି ନିର୍ଜୀବ ବୋଲି।
ଆଜ୍ଞା ଆଉ ଆଉ ଗୋଟେ ଆପଣଙ୍କୁ ପ୍ରଶ୍ନ ପଚାରିଥାନ୍ତି ଛୋଟ ଛୁଆଙ୍କୁ କଣ କଣ ଖାଇବାକୁ ଦେଲେ ତାଙ୍କ ଦେହ ଭଲ ରହିବ ତାଙ୍କ ହେଲଟ ହବ ଜାଣିଛନ୍ତି କି?
ହମେଡ଼୍ ଜିନିଷ ଯାହା ଜିନିଷ ହୋମେଡ଼ର।
ଆଉ ଟିକେ କହିଲେ କଣ କଲ ସେମିତି ଝିଅକୁ ଖାଇବାକୁ ଦେଲେ
କଣ କହିଲ?
କହୁନାହନ୍ତୁ କଣ କଣ ଖାଇଲି ତାଙ୍କ ଦେହ ଭଲ ରହିବ ହ୍ୟାଲୋ।
ହଁ।
ହ୍ୟାଲୋ ମୁ କହିଲି କଣ କଣ ଖାଇଲେ ଛୁଆଙ୍କ ଦେହ ଭଲ ରହିବ। ହଁ ଶୁବୁନି କି?
ହଁ କ ହଁ କହ।
କଣ କଣ ଖାଇବ ଭଲ ରହିବ ସେଇଟା ଦେ କହୁନାହାନ୍ତି ଦେ ପା ଆଜି କାଲି ତ।
ହୋମମେଡ଼୍ ଜିନିଷ ଆମେ ଯାହା ଘରେ ତିଆରି କରିବା ଭାତ ହଉ, ଡାଲି ହଉ। ମାନେ ଆମେ ନିଜେ ଯାହା ଜିନିଷ ତିଆରି କରିବା କିମ୍ବା ଚୁଡ଼ାଗୁଣ୍ଡ। ଚୁଡ଼ାଗୁଣ୍ଡରେ ସବୁ ଜିନିଷ ମାନେ ଭିଟାମିନ୍ ଜିନିଷ ଅ ଇଏ ମିଶେଇକି ଦବା ତାଙ୍କୁ କି ଭେଜିଟେବୁଲ ରେ
ବା ନା ବା ଗହମ।
ମିସ୍ ଗହମ ବାଦାମ ଆଉ ମୁଗ ଏସବୁ ଜିନିଷ ମିଶାଇଲେ କଣ ତାଙ୍କ ଦେହଟା ଭଲ
ମୁଁ ମିଶଉଛି କଣ କଣ କହିଲେ ଚୁଡା
ଗହମ, ବାଦାମଞ୍ଜି ଆଉ ମଖାନା ଆଉ ଅକ୍ରାର। ଆଉ କାଜୁ, ପିସ୍ତା, ମୁଗ
ହୁଁ।
ଆଉ ଉଷୁନା ଚାଉଳ
ହଁ ସବୁଦିନ।
ତାଳ ମିଶ୍ରୀ ଏସବୁ ମିଶେଇକି ଗୋଟେ ସକାଳେ ଖାଇବାକୁ ଦଉଛି।
ହୁଁ ସକାଳେ ସେଟା ଖାଇଲେ ଛୁଆଙ୍କର ଭଲ ନା।
ହଁ ଅଛି ଆଉ। ଏଗାର ଟା ବାରଟା ବେଳକୁ ଧର ଅ ଆଉ ଗୋଟେ ଖାଦ୍ୟ ଦଉଛି ସେମତି ହାଲକା ଖାଦ୍ୟ ଅଛି।
ତମେ ଯାହା ଖାଇବ ସେୟା ଛୁଆଙ୍କୁ
ନା ନା ହେଟା ହଉଚି
ହୁଁ।
ଉପମା ହଉ, ସିମେଇ ହଉ, ଏଗାରଟା ବେଳକୁ ଖାଇଲେ ତା ପରେ ଗୋଟେ ବେଳକୁ ଭାତ ଖାଆନ୍ତି ଆପଣଙ୍କ ପୁଅକୁ ଏମିତି ଖାଇବାକୁ ଦଉଛନ୍ତି?
ଖାଇବାକୁ ଦଉଛନ୍ତି ତ। ହଁ ଏମିତି କିଛି ସେ କିନ୍ତୁ ଏବେ ଭାତ ଖାଉନି ଭାତ ଡାଲି କିଛି ଆଦୌ ଖାଉନି।
ନା ସେ ତ ଭାତ ଡାଲି ଆଦୌ ମଙ୍ଗୁନି ହିଁ ଖାଇବା ପାଇଁ ଆଉ।
ଆଛା। ଆଉ।
ମଙ୍ଗୁନି ତାକୁ ଯେତେ ଥର ଟ୍ରାଏ କଲି ଦବା ପାଇଁ ସେ ଭାତରୁୁ ସବୁୁରା ଫିଙ୍ଗି ଦଉଛି ପାଟିରୁ ହୁଁ।
ନା-ନା ଛୁଆଙ୍କୁ ଯୋଉ ଥଣ୍ଡା ଏଇନେକେ ଆସିଲାଣି ତ ବର୍ଷା ସିଜିନ୍। ଥଣ୍ଡା ହେଲେ ଛୁଆଙ୍କୁୁ ହଁ ଥଣ୍ଡା ହେଲେ ଆପଣ। ଝିଅକୁ ଔଷଦ ନ ଦେଇକି ଦେବେ ଯୋଉ ତୁଳସୀ ପତ୍ର।
ତୁଳସୀ ପତ୍ର ହଉ କି ଅଦା ହଉ ଏମିତିରେ ଦେଲେ ଭଲ ଛୁଆଙ୍କୁ କିନ୍ତୁ ସବୁ ଛୁଆ କଣ ଖାଇପାରିବେ।
ନା-ନା ସେଇଟା ମାନେ ଛୁଆଙ୍କ ପାଇଁ ଭଲ ମେଡିସିନ ଅପେକ୍ଷା ଥଣ୍ଡା ଟା ବହୁତ୍ ଶୀଘ୍ର ଛାଡିବ ଆଉ ଭଲ ଦେହ
ହୁଁ-ହୁଁ -ହୁଁ। ନା ମହୁ ଫହୁ ମିଶେଇକି ଦିଅନ୍ତିନି ନା ଖାଇବା ପାଇଁ ଛୁଆ
ତୁଳସୀ ପତର, ମହୁ, ଅଦା।
ହୁଁ।
ଆ ଏମିତି ସବୁ ଅ ଦେ ବେ ପିଇବା ପାଇଁ ଥଣ୍ଡା ଛାଡିବ ଆଜ୍ଞା ଆଜ୍ଞା। ଆଜ୍ଞା। ଆଜ୍ଞା ସେମିତି କି ଦେବେ ଥଣ୍ଡା ଯେମିତି ଛୁଆଙ୍କୁ ହବନି ଆମେ ମେଡି ସିନ୍ ଟା ସବୁବେଳେ ଦଉଛେ ନା ଛୁଆଙ୍କୁ।
ହୁଁ।
ମେଡ଼ିସିନ୍ ଟା ଦେଲେ ଛୁଆଙ୍କ ପାଇଁ ଭାରି ଖରାପ ନୁହଁ କି ଦେହ ପାଇଁ।
ହଁ।
ଏଇନେ କା ବର୍ଷା ସିଜିନ ଆମେ ଥଣ୍ଡା ହଉ କିମ୍ବା ନ ହଉ ଆମେ ତାଙ୍କୁ ଏଇ ଓଷଦଟା କଣ କହିଲେ?
ସିଜନ ଚେଞ୍ଜ ହେଲେ ଛୁଆଙ୍କ ଦେହ ଖରାପ ହେଇ-ହେଇ ହିଁ ଆସିବ।
ଆଜ୍ଞା ସେଇଥିପାଇଁ ଆପଣ ତାକୁ ଧର ଅ ସେଇ ମହୁ ତୁଳସୀ ପତ୍ର, ଅଦା ରସ ତାକୁ ମାନେ ସବୁ ଛେଚିଦବା ଛେଚି ଦେଇକି ଚିପୁଡିକି ତାକୁ ନଖ ଉଷୁମ କରିକି ସଖାଳେ ଆଉ।
ଧୂପ ଦିଆ ବେଳେ ତାକୁ ଦେଲେ ତା ଥଣ୍ଡା ଟା ବି ହବନି ଯେତିକି ଥଣ୍ଡା ଆଜ୍ଞା। ଆଜ୍ଞା ଥଣ୍ଡା ହବନି ଯେତିକି ଥଣ୍ଡା ହେଇ ଆସୁଥିବ ଛାଡିଯିବ।
ହୁଁ।
ବଡ ମଣିଷ ବି ତାକୁ ପିଇଲେ ବି କିଛି ନାହିଁ ଦେହ ପାଇଁ ବହୁତ୍ ଭଲ। ପି ପାଣି ଆସିଲାଣି ସବୁ ମାନେ ବର୍ଷା ଦିନ ହେଲାଣି। ପାଣିରେ ସବୁ ଜୀବାଣୁ ଆଜ୍ଞା ପାଣି ତାକୁ ଫୁଟେଇକି ଆମେ ପିଇବା ଛୁଆ ମାନଙ୍କୁ ଦବା ପାଖା ଆଖ ଲୋକ କହିବା ଯେ ପାଣି ଫୁଟେଇକି ଆଉ ସିଝେଇକି ପିଅ।
ହୁଁ।
ଆଜ୍ଞା। ଆ ମାନେ ସାଧାରଣତ କଥା ନା ଯୋଉମାନେ ଜାଣିନଥିବେ ତାଙ୍କୁ କହିବା ସେମାନେ ଆମେ ପିଇବା ତାଙ୍କ ମାନଙ୍କୁ ବି କହିବା ସେ ପିଇବା ପାଇଁ।
ତାଙ୍କ ମାନଙ୍କୁ କୁହାଯିବ ହଁ। ପାଣି ଟା ଫୁଟେଇକି ପିଇଲେ ସ ସମସ୍ତଙ୍କ ପାଇଁ ଭଲ ନା ଖରାପ।
ନାଇ ନାଇ ନା ଖରା ଦିନ ଶୀତ ଦିନ ଅପେକ୍ଷା ବର୍ଷା ଦିନ ଟା ବେଶୀ ନୁହଁ କି ମାନେ ଦେହ ପାଇଁ
ଅଧିକ ପାଣି ଦେହ ପାଇଁ ହୁଁ।
ଏନା ବି ଛୋଟ ଛୁଆଙ୍କୁ ସବୁ ଝାଡା ବାନ୍ତି ଡାଇରିଆ
ହୁଁ ହୁଁ।
ଏଇନା କେ ମାନେ ପାଣି ସିଜନ ସବୁ ଚେଞ୍ଜ ହଉଛି ନା। ଚେଞ୍ଜ ହଉଛି ଛୁଆମାନଙ୍କର ଦେହ ସବୁବେଳେ ଖରାପ ହବ। ସେଥିପାଇଁ ତାପର ଟିକେ ସତର୍କ ରହିବ ପାଣି ସିଝେଇକି ପିଇବେ। ଏ ଧର ଲା ଝାଡା ଫାଡା ଯିବା ଯ ଲାଟିନ ଯିବା ଜୋତା ମାଡିକି ଯିବା।
ହୁଁ।
ହଁ ନିଜେ ବି ଜାଣିପାରିବେ ଅନ୍ୟ ମାନଙ୍କୁ ବି ଶିଖେଇବେ। ଧର ଛୋଟ ଛୁଆ ଯୋଉମାନେ ଶିଖୁନଥିବେ ତାଙ୍କୁ ଆମେ କହିବା ଯେ ଛୋଟ ଛୁଆ ଙ୍କୁ ସେମାନେ ଆଉ କଣ ଜାଣିଛନ୍ତି ଚପଲ ମାଡିକି ଯିବେ କି ନ ଯିବେ।
ହୁଁ। ହୁଁ।
କୋଇବା ଯା ଚପଲ ମାଡ଼ିକି ଯା। ହାତ ଗୋଡ ହାତ ଧୋଇ ହେଇକି ଆସନ୍ତୁ ଏମିତି ସବୁ ହଁ।
ଛୁଆଙ୍କୁ ଯାହା ଶିଖେଇବା ସେମାନେ ସେଇଆ କରିବେ ନା ସେମାନେ କଣ ଆଗରୁ ଶିଖିଥାନ୍ତି ନା କଣ। ଯାହା ଶିଖି ଛୁଆଙ୍କୁ ଯାହା ଶିଖେଇବା ସେମାନେ ଶିଖିବେ।
ଆଜ୍ଞା ହଉ ଆପଣ ଜାଆନ୍ତୁ ଶୋଇବେ ଆଉ। ଆଉ କେତେବେଳେ କଥା ହବା ଆଉ ଆଜ୍ଞା।
ଠିକ୍ ଅଛି। ହଁ।